। ହଁ।
କୋଉଠି?
ଘରେ। ଗାଧୁଆ ହେଇନି ତ ମାଉସି କହୁଥିଲେ ଗାଧେଇ ଆକୁ।
କଣ?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
କଣ?
ଗାଧୁଆ ହେଇନି ଏ ଯାଏଁ। କଣ କରୁଛ? । । । ମୁଁ
ହଉଛି
ନା ଟିକେ ରହିଲ ହଁ ଭାଇ । ନା ତ ନାଇଁ। ନାଇଁ ତ। କଣ ହେଇଚି କି? ହଁ ଭଲ ଅଛି। ହଁ ହଁ। ହଁ। ହଁ ଗଲେ ତତେ କହିବି ଆଉ। କହିବ ଯଦି ନେଇକି ଯଦି ନେଇକି ଅସିବି। କହିବୁ ଯଦି ନେଇକି ଛାଡ଼ି ଦେଇକି ଆସିବି।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
। । । । ହଉ ତାହେଲେ ରହି ଦି ମିିନଟ ପରେ କରୁଚି। । । ହାଲୋ।
ହୁଁ।
କଣ କରୁଛ?
ବସଛି। କିଛି କାମ ଅଛି ନା କଣ?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
କଣ?
ଭୁବନେଶ୍ୱର।
ଯିବ?
ହୁଁ।
ତମେ? ତମେ ଯିବ?
ହଁ।
କେବେ?
ଆଜି।
କଣ ପାଇଁ?
କହିବିି।
କହୁନ। ହସ୍ପିଟାଲ୍।
ଦେଇର। ହାଲୋ।
ହୁଁ। ବସଚି ମୁଁ କହିଲି କି ଭୁବନେଶ୍ଵର ଯିବ ତମେ ଆଜି?
ସେ ଭାଇ ଫୋନ୍ କରିଥିଲା ଯିବାକୁ ମାନେ ତେଣୁ ପିଇସା ହଁ ହଁ। ମୋ ମୋର ପିଇସାଙ୍କର ଦେହ ଏଯୋଉ ଅପାଙ୍କର ଦେହ ଖରାପ ତ।
କାହାର?
ଅପା ଅପା। ସେ କହିଲା ଏକା ଥରକେ ଆସନ୍ତୁ ହାରି ହଁ ପିଇସି ନାନୀ ହଁ। ଏକାଥରେ ଯଦି ଆସିବୁ ଏକାଥରେ ଦେଖେଇ ଦେଇକି ସମସ୍ତେ ରବିବାର ଦିନ ତାର ଗାଡ଼ି ଅ ଛି ଏକେରେ ଆସିବ ହାରି ଗାଁକୁ ଆଉ।
ହୁଁ ହୁଁ। ଆଜି ଯଦି ଯିବ କେତେବେଳେ ଯିବ?
ଟ୍ରେନରେ ଚାରିଟା।
ଚାଟାରେ।
ହୁଁ।
ଏକା ଯିବ?
ପିଇସାଙ୍କ ଅପାକୁ ନେଇକି ଯିବା।
ହଁ ହଁ।
ଆଉ କଣ କୁଅ।
ଆସିବ କେବେ ରିଟନ୍ ସଣ୍ଡେ?
ସଣ୍ଡେ। ଦେଖିଆ ଠିକ୍ ନାହିଁ ମୋର ତ ଏବେ ଦେହ ଭଲ ଅଛି ମୁଁ ତ ଯାଇନି ବୁଝିଲ କି। ଏପର୍ଯ୍ୟନ୍ତ ମୁଁ ଯାଇନି।
ନାଇଁ ଯାଅ ଦେଖେଇ ଦେଇ ଆସ?
ଏବେ କଣ ଯିବି। ଯାଇଥିଲୁ ପୁଣି କାଲି ଫୋନ୍ କରିଥିଲି ସେ ଡକ୍ଟରଙ୍କୁ ଯେ ସିଏ କଣ ଡକ୍ୟୁମେଣ୍ଟେ ଫ କଣ୍ତେ ମାଗୁଥିଲେ।
ସେ ତ ରିପୋର୍ଟ ବୁଝି ପାରୁନାହାନ୍ତି।
ହଁ ସେଇ କଥାତ।
କି କିମ୍ସରେ କିମ୍ସରେ ନା?
ହଁ କିମ୍ସରେ।
କିମ୍ସରେ ଖାଲି ରୁହନ୍ତି ପଇସା ଲୁଟିବା ପାଇଁ ଆଉ କିଛି ନୁହେଁ।
ନା ଏଥିରେ ଦେଖେଇବି ଯେଦି ନ କମିଲା ଡାରେକ୍ଟ ଏମ୍ସରେ ଦେଖେଇବି। ସେଇଠି ମଲେ ମରିବି ବଞ୍ଚିଲେ ବଞ୍ଚିବି ଆଉ କୋଉଠି ଦେଖି ହବନି ଏତେ ସହଯରେ। ‌
ନାଇଁ ଏମ୍ସରେ ଭଲ ହଁ।
ହୁଁ ହୁଁ। ଆଉ କଣ କରୁଚ?
ଏଇଠି ବଶଚି ଆଉ କଣ କରିବି ତମେ?
ଏଇସୋଇଚି ଆଉ ସୋଫା ଉପରେ।
ହୁଁ ହୁଁ।
ଆଉ ସମସ୍ତେ କଣ କରୁଛନ୍ତି?
ଏଇ ସବୁ ବସିଛନ୍ତି ଆଉ କଣ କରିବେ।
ଟିକିଏ ଖାଲି।
ହାଲୋ କୁହ।
ଆଉ କଣ ପାଣିପାଗ କେମିତି କଣ କୁହ ତମ ଆଡ଼େ?
ଭଲ ମାନେ କାଉଁଳିଆ ପାଗ ଅଛି ବର୍ଷା ହଉନି ଥଣ୍ଡା ଥଣ୍ଡା ଅଛି ପାଗ।
ଖରା ହଉନି?
ନାଁ।
ବର୍ଷା ପାଗ ଦେଇଛି ଆମ ଆଡ଼େବି ସେଇ ପାଗ ବର୍ଷା ପାଗ। ଓଜନ ହଉନୁ ଯାଇକି। ଆଉ ଦେହ ପା ସବୁ ଭଲ? ହ୍ୟାଲୋ। ହ୍ୟାଲୋ।